କଣ କରୁଛ? ହଁ ମୁଁ ଭଲ ଅଛି! ତମେ କେମିତି ଅଛ?
ହଁ ମୁଁ ବି ଭଲ ଅଛି? ବସିଥିଲି ତମେ?
ଏ ବସିଥିଲି ଖାଇସାରିଲୁଣି ନା?
ନାଇଁ ମୁଁ କିଛି ଖାଇନି? ମୁଁ ଯା ଟିକେ ପାଞ୍ଚଟା ବେଳେଟିକେ ଯାଇ ଖାଇଥିଲି! ଚା! ବିସ୍କିଟ! ତାପରେ ଆଉ କିଛି ଖାଇନି! ଖାଇବି ଆଉ ଏବେ ଖାଇବିନି ଯାଇକି ସେଇ ସାଢ଼େ ନଅଟା, ଦଶଟା ବେଳକୁ! ଖାଇବି ଆଉ!
ଦେହ ଭଲ ଅଛି ନା ତମର?
ହଁ ଦେହ ଭଲ ଅଛି! ତମର?
ହଁ ମୋ ଦେହ ଭଲ! ଆଉ ଦିପହରେ କଣ ଖାଇଥିଲ ଆଜି?
ଆଜି କଣ? ଖାଇଥିଲି ଦିପହରେ? ଆଜି ଭାକୁର ମାଛ ଖାଇଥିଲି!
ଆଚ୍ଛା! ତମକୁ କୋଉ ମାଛ ଖାଇବାକୁ ଭଲ ଲାଗେ?
ହ ହ ସେମିତି ମାନେ ପର୍ଟିକୁଲାର ତ ମାଛ ନା ମତେ ତ ରୋହି ମାଛର ପେଟ ପିସ୍ ସବୁଠୁ ଭଲ ଲାଗେ! ଆଉ ସେଥିରେ କଣ୍ଟା କମ୍ ଥାଏ! ହେଲେ ଘରେ? ସମସ୍ତେ ଖାଆନ୍ତି ନା! ଚୁନା ମାଛକୁ ସମସ୍ତେ ବେଶୀ ଭଲ! ପାନ୍ତି ଆଉ ଚୁନା ମାଛର ପତ୍ର ପୋଡା ବି ମତେ ବହୁତ ଭଲ ଲାଗେ ତମକୁ କଣ ଭଲ ଲାଗେ
ହଁ ସତ କହିଲ ଚୁନା ମାଛ କଣ୍ଟା ହେଲେ ବି ତାର ସ୍ଵାଦ ପୁରା ଅଲଗା ଥାଏ ନା
ହଁ ଠିକ କଥା
ହେଲେ ବି ସେଇ ଛୋଟ ମାଛ କୁ ସଫା କରିବା ନା ବହୁତ କଷ୍ଟ ହେଇଥାଏ ମୁଁ ତ ଜମା ସଫା ସଫା କରିପାରେନି ମା ହିଁ ସବୁ କରନ୍ତି।
ହୁଁ। ମୁଁ ବି ସେମିତି ମାଛ କାଟିବା ଆଉ ସଫା କରିବା ମୋ ଦ୍ଵାରା ଜମା ସମ୍ଭବ ହୁଏ ନା। ଆଉ ମାଛରେ ତ କାଟି ଛଡେଇବାର ତ ବହୁତ କଷ୍ଟ ନା। ଆଉ ସେଟା ତ ସତ କଥା। ମତେ ଖାଇବାର ଅଛି ତଣିକି
ଆଚ୍ଛା ତମେ ନିଜେ କେବେ ମାଛ ତରକାରୀ ବନେଇବାକୁ ଚେଷ୍ଟା କରିଚ? ନା ସବୁବେଳେ ମାଆଙ୍କ ହାତରୁ ହିଁ ଖାଅ?
ମୁଁ ଥରେ ମୁଁ ମାଙ୍କ ପାଖରେ ଠିଆ ହେଇ ଦେଖୁଥିଲି ମା ଆମର ଯୋଉ ଆଳୁ ଆଉ ବାଇଗଣ ପକେଇକି ସୋରିଷ ବଟା ବେଶର ମାଛ ଝୋଳ ଯୋଉ କରନ୍ତି? ବହୁତ ବଢିଆ ବନାନ୍ତି। ସୋରିଷ ରଶୁଣ ଆଉ କଞ୍ଚାଲଙ୍କା ବାଟି ଯୋଉ ମାଛରେ ତେଲ ଦେଇ ଯୋଉ ବାସ୍ନା ଆସ ତା ଉପରେ ଗରମ ଭାତରେ ଗରମ ଭାତ ରେ ପୁରା ଜମିଯାଏ ତମେ କେବେ ବନେଇଚ?
ହ ହଁ ମୁଁ ଯୋଉ ଏଇ ଯୋଉ ଗଲା ରବିବାର ଦିନ ଗତ ରବିବାର ଦିନ ୟୁଟ୍ୟୁବ ଦେଖିକି ଟି କେ ମାଛ ତରକାରୀ ବନେଇବାକୁ ଚେଷ୍ଟା କରିଥିଲି। ମାଛକୁ ପ୍ରଥମେ ଫାଷ୍ଟ କଣ କଲି ନା ହଳଦୀ ଲୁଣ ଦେଇ ଭାଜିଦେଲି। ତାପରେ ପିଆଜ କଟା ମାଛ ଯେହେତୁ ନେଇ ଆସିଥିଲେ ନା ଆଉ ମତେ କିଛି କରିବାକୁ ପଡିଲନି। ତ ତାକୁ ହଳଦୀ ଲୁଣ ଦେଇକି ଭାଜି ଦେଇଥିଲି ତାପରେ ପିଆଜ ଅଦା ରସୁଣ ବଟା ଟମାଟୋ ଆଉ ଗରମ ମସଲା ଦେଇ ସେ ସବୁ ମା ବନେଇ କାଟି ଦେଇଥିଲେ ମା ସବୁ ଯୋଗାଡି ଦେଇଥିଲେ ତ ତାର ଗ୍ରେଭି ଗୋଟେ ବନେଇଥିଲି ଶେଷରେ ଧନିଆ ପତ୍ର ଟିକେ ପକେଇଦେଲି। ବାପା ତ ଖାଇ କହିଲେ ବହୁତ ବଢିଆ ହେଇଛି ବୋଲି।
ବା ଭଲ ଆଉ ତାହେଲେ ବଡ ରୋଷେଇଆ ହେଇଗଲେଣି ଆଉ। ଆଚ୍ଛା ଆଉ ତମ ଘରେ ମାଛ ମୁଣ୍ଡରେ କଣ କରନ୍ତି ଝୋଳରେ ପକାନ୍ତି ନା ତାର ଛିେଞ୍ଚଡା ବନାନ୍ତି?
ହଁ ମାଛ ମୁଣ୍ଡ ଥିଲେ ତ ତାର ଯୋଉ ବନ୍ଧାକୋବି ଯୋଉ ନୁହେଁ କି
ହୁଁ ହୁଁ।
ତାକୁ ନହେଲେ ପୋଇ ଶାଗରେ ପକେଇକି ମାଛ ମୁଣ୍ଡର ଛେଞ୍ଚଡ଼ା ପୁରା ବଢିଆ ହୁଏ। ମୋ ଭାଇ କୁ ମାଛ ମୁଣ୍ଡ ଛିଞ୍ଚଡା ନା ଖାଇବାକୁ ବହୁତ ଭଲ ଲାଗେ। ସେଥିରେ ଟିକେ ବେଶୀ ରସୁଣ ଆଉ ଜିରା ଲଙ୍କାଗୁଣ୍ଡ ଦେଲେ ସ୍ଵାଦ ପୁରା ଜମି ଯାଇଥାଏ ଆଉ। ସେ ଅଲଗା ପ୍ରକାର ଲାଗେ ଆଉ।
ତ ସମସ୍ତଙ୍କର ଫେବରାଇଟ। ସାଙ୍ଗ ମୁଁ ଯେତେବେଳେ ବାହାରେ ହଷ୍ଟେଲ ରେ ମେସ ରେ ରହି ପଢୁିଥିଲି
ହଁ
ମାନେ ସେ ତ କାମ ବି କରୁଥିଲେ ନା ସେଠିରେ ମାଛ ତରକାରୀ କଥା ମନେ ପଡିଲେ ଏବେ ବି ମାନେ ହସ ଲାଗେ। ସେ ଜୋଳ ନାଁରେ କେବଳ ହଳଦୀ ପାଣି ଦଉଥିଲା ମାଛର କୌଣସି ସ୍ଵାଦ ନଥିଲା। ନା?
ଠିକ କଥାରେ। ବାହାରେ ରହିଲେ ହିଁ ମାଙ୍କ ହାତ ଖାଦ୍ୟର ମୂଲ୍ୟ ଟା ଜଣା ପଡେ ଆମକୁ। ଆଚ୍ଛା ମୋର ଗୋଟେ ସମସ୍ୟା ହୁଏ ମୁଁ ମାଛ ଭାଜିଲା ବେଳେ ନା ସେଇଟା କଢେଇରେ ଲାଗିଯାଏ କିମ୍ବା ଭାଙ୍ଗିଯାଏ ସେ ଟୋଟାଲି ଭଲସେ ସେହି ଉଠେନି ମା ତୋତେ କିଛି ଟିପ୍ସ କହିଚନ୍ତି କି?
ହଁ ମୋ ମା କହିଛନ୍ତି କି କଢେଇ ରେ ସୋରିଷ ତେଲ ପକେଇବା ପରେ ତେଲକୁ ପୁରା ଗରମ କରିବାକୁ ପଡିବ। ତାପରେ ଯେମିତି ତେଲରେ ଧୂଆଁ ଟିକେ ବାହାରିବ ତେଲ ଗରମ ନହେଲେ ମାଛ ଲାଗିିବ। ଆଉ ଦ୍ଵିତୀୟରେ ଆଉ ଗୋଟେ ବି ଟିପ୍ସ୍ ଅଛି ତେଲରେ ମାନେ ଟିକେ ଲୁଣ ପ ପକେଇଦେଲେ ତାପରେ ମାଛ ପକେଇବ ଦେଖିବ ଆଦୌ ଭାଙ୍ଗିବନି ପୁରା ସେମତି ହିଁ ଥିବ।
ଓହୋ ମୁଁ ସବୁବେଳେ ତେଲ ଟିକେ ଗରମ୍ ହେଉ ହଉ ମାଛ ପକେଇଦିଏ। ସେଇଥିପାଇଁ ଭାଙ୍ଗିଯାଏ ପ୍ରାୟ ଆଉ। ଏଥର ଏଇ ଟ୍ରିପ୍ସ ଟା ଟ୍ରାଏ କରିବି ଆଉ ଦେଖିବା କଣ ହଉଚି। ଆଉ ମାଛରେ ଯୋଉ ଆଇଁଷିଆ ଗନ୍ଧ ଟା ହୁଏ ନା ତାକୁ କେମିତି କମ କରାଯାଏ?
ମାଛ ଧୋଇବା ସମୟରେ ସେଥିରେ ଟିକେ ଲୁଣ ଆଉ ଲେମ୍ବୁ ରସ ପକେ ପକେଇ ଦେବ ଅଳ୍ପ ଟିକେ ଦହି ବି ଦେଇ ଦେଇକି କି ଧୋଇଲେ ଆଇଁଷିଆ ଗନ୍ଧ ପୁରା ଚାଲିଯାଏ ଆଉ ବେସର କଲାବେଳେ ସୋରି ସରିଷ ସହିତ ସାମାନ୍ୟ ଟିକେ ଜିରା ଆଉ ଗୋଟେ ଶୁଖିଲା ଲଙ୍କା ପକେଇକି ବାଟିଦବ ବେଶର ଜ ଜମାଟୁ ପିତା ବି ଲାଗି
ଓ ତମେ ଏତେ କଥା କେମିତି ଜାଣିଲ ଯେ?
ମୁଁ ମାଆଙ୍କଠୁ ହିଁ ଶିଖିକି ସବୁ ଜାଣିଗଲି।
ଆଛା। ଯାହା ହଉ ମାଙ୍କ ଠାରୁ ବହୁତ କଥା ଶିଖି ଗଲଣି ତମେ ଆଚ୍ଛା ତୁ କେବେ ଏଁ ମାଛ ଆମ୍ବୁଲ ରାଇ ଯୋଉଟା ହୁଏନି କି ଆମ୍ବୁଲ ପକେଇକି ତ ସେଇଟା କେବେ ଖାଇଛ?
ଗରମ ଦିନରେ ତ ଶୁଖିଲା ଆମ୍ବୁଲ ପକେଇ ମାଛ ଖାଇବା ଟା ବଢିଆ ଲାଗେ। ତା ଟେଷ୍ଟ୍ ମାନେ ତା ନାଁ ଶୁଣିଲେ ପାଟି ରୁ ଲାଳ ଆସିଲାଣି ଗରମ ଦିନରେ ଦେବେ ମାନେ ଦେଶୀ ଆମ୍ବୁଲ ସୋରିଷ ବଟା ଆଉ ଆମ୍ବ ଯୋଉ ଭୃଷଙ୍ଗ ପତ୍ର ପକେଇକି ଯୋଉ ଖଟା ମିଠା ମାଛ ରାଇ କରା ହୁଏ ତାକୁ ପଖାଳ ସାଙ୍ଗରେ ଖାଇଲେ ପୁରା ମଜା ଆସେ।
ହଁ ହଁ ସତ କଥା। ଆମ ଓଡିଆ ଲୋକଙ୍କର ନା ମାଛ ଭାତ ହଉଚି ସବୁଠାରୁ ପ୍ରିୟ ଖାଦ୍ୟ। ନାଇଁ କି ବାହାରେ ଯେତେ ବର୍ଗର ପିଜିା କିମ୍ବା ଚାଉମିିନ୍ ଚାଇନିସ୍ ଖାଦ୍ୟ ଖାଇଲେ ମଧ୍ୟ ଆମ ଓ ଓଡିଆ ଘରର ମାଛ ତରକାରୀ ସ୍ଵାଦ ପାଖରେ ସବୁ ଫେଲ୍ ମାରିଯିବ ନାଇଁ କି?
ହଁ ହଁ ଠିକ୍ କଥା ସେଇୟା। ଚାଲ ସାଙ୍ଗ ବହୁତ ସମୟ ହେଲାଣି ମା ର ସେଇ ବାହାର ରୋଷେଇ ଡାକୁଚନ୍ତି। ଗରମ୍ ଗରମ୍ ପୁରା ଭାତ ମାଛ ତରକାରୀ ଖାଇବା ଆଉ ତମେ ବି ଆସ ଖାଇବ।
ମତେ ବି ଭୋକ ହେଲାଣି ଯେ କିନ୍ତୁ ମୁଁ ଏବେ ଖାଇବିନି ଆମର୍ ତ ରୋଷେଇ ସରିନି। ତ ରୋଷେଇ ସରିଲେ ଖାଇବୁ ଆଉ।
ମାଛ ପତ୍ର ପୋଡା ଶିଖିଚ କି ନାହିଁ?
ଅ ହଁ ମାଛ ପତ୍ର ପୋଡା ନାଇଁ ମୁଁ ଭଲସେ କହିପାରିବିନି ମାନେ କରିିବି ପାରିବିନି। ସେମିତି ୟୁଟ୍ୟୁବ୍ ଦେଖିକି କରି ଦେଖିଲେ କରିଦେବି ତମେ?
ମୁଁ ଶିଖିଚି ଆଉ ବହୁତ ଟ୍ରାଏ କରିକି କି ବି ଖାଏ।
ଆରେ ଚିଙ୍ଗୁଡ଼ି ଯୋଉ ଚିଙ୍ଗୁଡି ମାଛରେ ମାଛ ପତ୍ରପୋଡ଼ା କଲେ ସେଟା କରନ୍ତି କେମିତି ଲାଗେ?
କରି ହେବ ବଢିଆ ଲାଗିବ ମାଛ୍ ପତ୍ର ପୋଡା ସେଇଥିରେ କଲେ।
ଆଉ ସେ ଯୋଉ ପତ୍ରରେ ପୋଡନ୍ତିନିକି? ସେଟା କୋଉ ପତ୍ରରେ ପୋଡିଲେ ମାନେ ଯୋଉ ବି ମା
ହଁ କଦଳୀ ପତ୍ର।
ହଁ ମୁଁ ସେଇଟା ପଚାରୁଚିକି କୋଉ ପତ୍ରରେ ପଡିଲେ ସେଟାର ଟେଷ୍ଟ୍? ଟିକେ ଅଧିକ ଭଲ ଲାଗେ ମୁଁ ସେଇ
କଦଳୀ ପତ୍ରରେ ପୋଡିବ ଦେଖିବ ବଢିଆ ଟେଷ୍ଟ ଆସିବ।
ନାଇଁ ମୁଁ ଦେଖୁଥିଲି କେତେ ଲୋକ ବି କଣ କହିଲ ଯୋଉ କଖାରୁ ବୋଇତାଳୁ ନୁହେଁ କି?
ହଁ-ହଁ-ହଁ କଖାରୁ ପତ୍ରଟେ ଭଲ ଲାଗେ କିନ୍ତୁ ମୁଁ ଯୋଉ କଦଳୀପତ୍ରରେ ପୋଡିବ ତା ବାସ୍ନାଟା ହିଁ ଅଲଗା ଆସିବ ମୁଁ କେବେ କଖାରୁ ପ ପତ୍ରରେ ଟ୍ରାଏ କରେନି ଯେବେ ବି କରେ କଦଳୀ ପତ୍ରରେ ହିଁ କରେ କଅଁଳିଆ ପତ୍ର ଯୋଉ କୁହନ୍ତି ଅଗପତ୍ର। ସେଇ ପତ୍ରରେ ଯୋଉ ସୋରିଷ ମସଲା ପିଆଜ ସୋରିଷ ତେଲ। ଯେମିତି ମୁଁ ତମକୁ ଯୋଉ ପ୍ରସେସ୍ ଟା କହିଲି ସେଇ ପ୍ରଣାଳୀରେ କଲେ ବଢିଆ ‌ ନାଇଁ କଞ୍ଚା ମାଛ ନେଇ ଆସିଲ ଧୋଇ ଦେଇକି ହଳଦୀ, ଲୁଣ, ଲଙ୍କାଗୁଣ୍ଡ ଆଉ ସୋରିଷ ରସୁଣ ବଟା ପକେଇଦବ ଜିରା ଗୁଣ୍ଡ, ଧନିଆ ଗୁଣ୍ଡ ଟିକେ ପକେଇଦଲ। ଆଉ ଏମିତି ସୋରିଷ ତେଲ ସେଥିରେ ଟିକେ ପକେଇଦବ ପିଆଜ ଟିକେ ଚୂନ୍ ଚୁନ୍ କାଟିକି ସେଥିରେ ପକେଇଦବ। ପତ୍ର ରଖି ତା ଉପରେ ଏଇଟା ସବୁ ରଖିକି ବାନ୍ଧିଦବ। ସେ ପୁଣି ସୂତା ସୂତାରେ ତ ପୋଡିଯିବ ଆଉ ଯଦି ଭାଜିବ ତାହେଲେ ସୂତାରେ ଯଦି କଡେଇରେ କରିବ ସେ ଚୁଲିରେ ଯୋଉ ନିଆଁରେ କରିବ ତାହେଲେ ତାକୁ କଣ କରିବ ନା ଯୋଉ କୁଟା ଥାଏ ନହେଲେ ପ୍ଲାଷ୍ଟିକ କିଛି ବି ହଉ ଯାହାଉଥିରେ ବାନ୍ଧିଲେ ସୁବିଧା ହବ ସେଥିରେ ବାନ୍ଧି
ବାନ୍ଧିକି ଚୁଲିରେ ପକେଇଦବ, ଚୁଲି ଟେଷ୍ଟଟା ଅଲଗା ବଢିଆ ଲାଗେ ଖାଇବା ପାଇଁ।
ଆଚ୍ଛା ତମେ ବହୁତ କିଛି ଜାଣିଛ ମୁଁ ଯାହା ଦେଖିଲି।
ହଁ ମତେ ତ ରୋଷେଇ କରିବା ପାଇଁ ବହୁତ ବଢିଆ ଲାଗେ ମୁଁ ପ୍ରାୟ ଟାଇମ୍ ମତେ ଯେତେବେଳେ କଲେଷ୍ଟ୍ରଲ୍ ହେଇଯାଇଥିଲା ମୁଁ ପ୍ରାୟ ଟାଇମ୍ ମାଛ ପତ୍ର ପୋଡା କରି ଖାଏ ବେଶୀ ତେଲ ବି ଲାଗେନି ମାଛ ଭଜି ମାନେ ଭାଜିବା ପାଇଁ ବି ବେଶୀ ତେଲ ଲାଗିବନି। ଏମିତି ଅଳ୍ ଅଳ୍ପ ଟିକେ ମସଲା ଅଳ୍ପ ଟିକେ ନାଇଁ-ନାଇଁ ଜମା ବି ହୁଏନି ମତେ ତ ବହୁତ ଭଲ ଲାଗେ। କିନ୍ତୁ ଦେହ ପାଇଁ ସେଟା ବହୁତ ଭଲ କାରଣ ସେଟା ପୋଡା ହେଇକି ଥାଏ ନା ବେଶୀ ତେଲ ବେଶୀ ମସଲା ଥାଏନି। ଆଉ ଭଲ ଲାଗେ ଦେହ ପାଇଁ ବି ବହୁତ ଭଲ। ଚୁନା ମାଛ ପତ୍ର ପୋଡା ତ ଆହୁରି ଟେଷ୍ଟ ମାନେ ତା ସେଟା ଖାଇବ ପାଟିରୁ ଲାଳ
ମାନେ ଏବେ ମନେ
ସେଟା ଭଲ ଲାଗେ। ବାକି ଚୁନା ମାଛଟା କଣ କହିଲ ତା ଦେହରେ ବହୁତ କଣ୍ଟା ବାହାରେନି କି? ମତେ ସେଥିପାଇଁ ଟିକେ
ଯେମିତି ମହୁରାଳି ମାଛ ଅଛି ତମେ ସେଇ ମହୁରାଳି ମାଛ ଖାଇବ ଦେଖିବ ଥରେ ଖାଇବ ତମେ ପୁରା ଆଉ କୋଉ ମାଛ ଭଲ ଲାଗିବନି ତମକୁ ତମ ଫେବରାଇଟ୍ ମାଛ କୋଉଟା?
ହଁ ମୋର ଫେବରାଇଟ୍ ତ ବଡ ମାଛ ରୋହି ମାଛ। ଭାକୁର ମାଛ ଏ ସବୁ ମତେ ଭଲ ଲାଗେ।
ହଁ ରୋଇ ମାଛ ଯୋଉ ଡାଲମା
ଇଲିଶି ଇଲିଶି ମାଛ ଟା ମସ୍ତ ଲାଗେ ନା କି?
ଓଁ ହଁ ଭଲ ଲାଗେ ଏଶ ମାଛରେ ଯୋଉ କଞ୍ଚା ତରକାରିଟା ଭଲ ଲାଗେ ଖାଇଛ?
ହଁ ହଁ କଞ୍ଚା ମାଛ ତରକାରୀ ତ?
ହଁ ଇଲିଶି ମାସରେ କଞ୍ଚା ମାସ ପାଇଁ ଆଇଁଷ ଜମା ଲାଗିବନି ବ। ଏବେ ମନେପଡ଼ିଗଲା ପାଟିରୁ ଲାଳ ବହାରିଯାଉଛି।
ସବୁ ଖାଇଛି କିନ୍ତୁ କିଛି କରିପାରିବିନି। ଏବେ ଧୀରେ ଧୀରେ କରୁଛି।
ଭଲ ଆସ୍ତେ ଆସ୍ତେ ନିହାତି କିବ ତାପରେ ରୋଷେଇ ହଁ। ଏବେ କରିନ ନା ଆସ୍ତେ ଆସ୍ତେ ରୋଷେଇ କରିବ ଦେଖିବ ଠିକ ଠାକ ସେ ହେଇଯିବ।
ଘରେ ବି ସେମିତି ଅଛନ୍ତି ନା ମମି ଦି ସମସ୍ତେ ସେମାନେ ବଡ ବଡ ସେମାନେ ସବୁ ରୋଷେଇ କରିବାକୁ କେବେ ଦେଇନଥିଲେ ତ ଏଇତିକି ବାହାରକୁ ଆସିକି ମୁଁ ଟିକେ ଟିକେ ରୋଷେଇ କରିବା ଶିଖିଲିଣି?
ମାଛ ଆମ କେବେ ଗୋଟେ ବନେଇକି ମତେ ଡାକିବ ଆଉ
ହଁ ଠିକ ଅଛି। ହଁ ଠିକ ଅଛି ତମେ ଯାଅ କଣ କର। ହଁ ଠିକ ଅଛି ତମେ ଯାଅ ଖାଅ ତମକୁ ଭୋକ ଲାଗିବନି ମୁଁ ରହୁଛି।
ହଁ ହଁ ହଁ ମୁଁ ବି ରହୁଛି କା